ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ କଣ କରୁଚୁ।
ଆବାଜ ଆସୁଛି।
ନାଇଁ କାଇଁ ଆସୁନି।
ଆଛା ମୁଁ ଏଇ ସବୁ ଭିତରେ ରୋଷେଇ ହବ ତ ତାରି ବ୍ୟବସ୍ଥା କରୁଥିଲି ଆଉ।
ସବୁ ବ୍ୟବସ୍ଥା ରହିଛି ଏବେ?
ଶନିବାର ତ ମୁଁ କହିଲି ଟିକେ ଖେଚୁଡି ଭାତ କରିଦବା ଏମିତିରେ ତ ପାଗ ବି ବର୍ଷା ପାଗ ହୋଉଛି।
ହାଲୋ ବର୍ଷା ହଁ ଏବେ ବି ହେଇ ହଉଛି ବର୍ଷା।
ହଁ ଏ ବର୍ଷାରେ ଟିକେ ଗରମ ଗରମ ଖିଚୁଡି ଖାଇବାକୁ ଭଲ ଲାଗେନି? ସେଥିପାଇଁ ମୁଁ କହିଲି ପିଲାମାନେ ବି ସବୁ ଆସିଲା ବେଳକୁ ଲେଟ୍ ହବ ତ ଗରମ ଗରମ ଖିଚଡି କରିଦବି ଟିକେ ଲେଟ ରେ ଆରମ୍ଭ କର କରୁଛି ଆଉ ସବୁ କଟାକଟି କରିକି ପରିବା
ବଢିଆ କଥା ଆଉ କଣ କେମିତି ଖିଚେଡି ଟା ବନଉଛନ୍ତି?
ଆମର ଖେଚୁଡି ବନେ ମସୁରୀ ଡାଲିରେ ଏମିତି ସବୁ ଜନୁ ଆମେ ମୁଗ ଡାଲିରେ କରୁଚୁ। କିନ୍ତୁ ମୋ ଆମ ଘରେ ମସୁରୀ ଡାଲିରେ ଟିକେ ଖେଚୁଡ଼ି ଟା ଭଲ ପାଆନ୍ତି ସମସ୍ତେ ଯେ ମାନେ ଯେମିତି ମୁଗ ଡାଲି ଭାଜିକି କରାହୁଏ ସେମିତି ଚାଉଳକୁ ହାଲକା ଟିକେ ଭାଜି ଦିଏ ତାପରେ ତେଲ ପକେଇକି ରସୁଣ ଅଦା ପିଆଜ ସବୁ ଛେଞ୍ଚା ହୁଏ। ଶୁଖିଲା ଲଙ୍କା ଜିରା ଟିକେ ଛୁଙ୍କ ଦିଆହବ। ମୁଁ କହିଲି ଶୁଖିଲା ଲଙ୍କା ଆଉ ଜିରା ଛୁଙ୍କ ଦିଆହବ ଆଉ ରସୁଣ ଅଦା ଆଉ ପିଆଜ କ ଛେଞ୍ଚା ହବ। ପବନ। ତାପରେ ପରିବା ସବୁ ଭାଜି ଯିବା ଆମେ ଯେମିତି ଜ ପରିବା ଘରେ ଥାଏ ବିନ୍ସ ଗାଜର ଆବାଜ ଆସୁଛି।
ନାଇଁ ନାଇଁ କ୍ଲିୟର ଶୁଭୁଚି କୁହନ୍ତୁ?
ହୁଁ ମୁଁ କହିଲି ବିନ୍ସ ଗାଜର ଆଳୁ ବାଇଗଣ ସବୁ ପକେଇକି ତାକୁ ଟିକେ କଷି କଷି ଆସିଲା ବେଳକୁ ଚାଉଳ ଟା ପକେଇଦବା ତାପରେ ଡାଲି ଦେଇକି ତାକୁ ପାଣି ଦେଇକି ସ୍ଵାଦ ଅନୁସାରେ ଲୁଣ ହଳଦୀ ସବୁ ଦେଇକି ତାକୁ ଘୋଳେଇଦବା ଆଉ ଏମିତି ସବୁ ଟିକେ ପାଣି ପାଣି ହେଇଥିବ ମାନେ ସିଝି ଆସିଥିବ ଚାଉଳ ଟା ଟିକେ ପାଣି ପାଣି ହେଇଥିବ ସେମତି ଖାଇବାକୁ ଭଲ ଲାଗେନି?
ହଁ ଭଲ ଲାଗେ ଗରମ ପା ଏ ଯୋଉଁ ଥଣ୍ଡା ପାଗ କୁ ତ ଗରମ ଜିନିଷ ଖାଇବାକୁ ବହୁତ
ବହୁତ ଭଲ ଲାଗେ ହଁ ତାପରେ ଖେଚୁଡି ଟା ଦେଖିବେ ଟିକେ ପାଣି ପାଣି ଖିଚୁଡି ହେଇଥିବ ତା ସାଙ୍ଗରେ ଟିକେ ଆମର ଟମାଟର ଚଟଣି ହେଇ ଥିବ କି ପାମ୍ପଡ ହେଇଥିବ ଆଜ୍ଞା। ହ
ଆମର ଯେହେତୁ ଏପଟେ ବି ଆଜି ବର୍ଷ ବର୍ଷା ପାଗ ରହିଛି ଶନିବାର ଅଛି ଆଜି ରାତିରେ ଆମର କେହି ଗୋଟେ ଶନିବାର ଯୋଉଁମାନେ କରିଥାନ୍ତି ମାନେ ଉଷ ଉସୁନା ଖାଆନ୍ତିନି ସେଥିଲାଗି ଚାଉଳ ଯୋଉଁ ଅରୁଆ ଚାଉଳ ବିରିରେ ଗୋଟେ ପିଠା ପ୍ରସ୍ତୁତି କରିବା ପାଇଁ ସେ ସବୁ ଆଣ ଏବେ ବନଉଥିଲି ଆପଣ ଜାଣିଥିବେ ଯୋଉଁ ଅରୁଆ ଚା ଚାଉଳ ବିରି ଆଉ ଲୁଣ ସବୁ ପଡିକି ଗୋଟେ ଆଣ ହୁଏ ସେ ପିଠା ଟାକୁ ଚକୁଳି ପିଠା କୁ ସେଇଟା ଭଲ ଲାଗେନି କି ହଁ ଆଉ ତା ସହିତ ଯୋଉ ମଟର ଆଳୁ କଷା ଥାଏ। ମଟର ଆଳୁ କସ କଷା ନହେଲେ ତୋ ପାଣି ଅଳ୍ପ ଟିକେ ଦେଇକି ମାନେ- ହାଲକା ରଖିବ ଟିକେ ବହଳ ତାର ଭଲ ଲାଗିବନି କି?
ହୁଁ ବଢିଆ ଲାଗିବ ସେ ଆପଣ ଯୋଉ କହୁଛନ୍ତି ନା ଚକୁଳି ଯୋଉ ଆଣଟା ଥାଇ ତା ଦେହରେ ଟିକେ ଚିନି ତାକୁ ଟିକେ ନଡିଆ କାଜୁ ଆ-ବାଦାମ ସବୁ ଯୋଉ ଥାଏ ତାକୁ ଏକା ସାଙ୍ଗରେ ଆମେ ଗୋଳେଇ ଦଉ ହେଲା। ଗୋଟେ ବାସନ ରେ ତାକୁ ଅଧା ଟିକେ ନେଇକି ତାକୁ ଗୋଳେଇ ଦଉ ତାପରେ ପ୍ରେସର କୁକ୍ କର୍ ରେ ଗୁଆ ଘିଅ ଟିକେ ଦେଇକି ପୁରା ମୋଟା କରିକି ଆଉ ସେ ମାନେ ଖାଇବା ସଡା ଟିକେ କି ବେକିଂ ସୋଡା ଯୋଉ କେକ୍ ରେ ପକାନ୍ତି ସେଇଗୁଡା ଟିକେ ଦେଇ ଦଉ। ତ ଆକ୍ଚୁଲି ଆଣ ଟା କଣ ନା ମିଠା ହେଇଗଲା ଚିନ ପକେଇଦେଲବେଳ
ହଁ।
ପୁରା କେକ୍ ବଢିଆ କେତେ ସୁନ୍ଦର ମୁଟା କରିକି
ଯେମିତି ପିଠା ଟା ହେଇଯାଏ ମାନେ ଏ-କୋ ପିଠା କହିଲେ? ଆଉ ସେ ଯୋଉ ପୋଡ ପିଠା ଟାଇପ ର ପୋଡ ପିଠା ଟାଇପ ର ସେମିତି ପିଠାଟା ହେଇଥିବ ନା କି? ଆମେ ବି ଘରେ ଘରେ ବି ବନେଇଥିଲୁ ସେଇଟାକୁ ଆମର ଏପଟେ ମୁଆଁ ପିଠା କୁହନ୍ତି।
ମୁହାପିଠା ଆଜ୍ଞା ଆଜ୍ଞା।
ହଁ। ବହୁତ ବଢିଆ ଲାଗିବ ସେଇ ପିଠାଟା କ୍ଷୀରରେ ଖାଇଲେ ବହୁତ ବଢିଆ ଲାଗିଥାଏ। ସେ ସ-ନଲେ ଚଟଣୀ ଯାହା ମାନେ ତରକାରୀ ସେ ପିଠାକୁ ଠୋଇକି ନିଏ କ୍ଷୀର ନହେଲେ ଚଟଣି।
ଆଜ୍ଞା ଆଜ୍ଞା ହଁ ତାପରେ ଆପଣ ଦେଖିବେ ନା ସେଇଟା ଆମର ଯଦି ଆପଣ ଚିନି ଦେଇଥିବେ ତାହେଲେ ସେଟା ମିଠା ହେଇଗଲା ଯଦି ଚିନି ନଦେବେ ଖାଲି ଆପଣ ପିଆଜ ଟିକେ ଲଙ୍କା ଟିକେ ପକେଇକି ସେମିତି ଆ ହଁ ସେଇଟା ବି ଯେମତି ଇଟଲିି କରୁଛନ୍ତି।
ଆଜ୍ଞା।
ସେମିତି ଟାଇପ ର ପିସ୍ ପିସ୍ କାଟିକିରି ସାମ୍ବର କି ଚଟନି ସାଙ୍ଗରେ ଖାଇଲେ ସେଟା ବି ବଢିଆ ଲାଗେ।
ଆଛା।
ମାନେ ପର୍ବପର୍ବାଣୀ
ହେଲେ ହ- ନିହାତି ପିଠା ତ ଯେମିତି କୁହାଯଇଛି ଏ ବାର ମାସ ସେରେ ତେର ପର୍ବ ପଡିଥାଏ ସେମିତି ପିଠାଟା କେତେବେଳେ ଘରେ ହବନି ବୋଲି ବି କୁହାଯିବନି। ଯେତେବେଳେ ମନ ହେଲା ଗୋଟେ ବର୍ଷା ପାଗ ହେଲା ଆଜି ଗୋଟେ ପର୍ବପର୍ବାଣୀ ପହିଲା କି ଗୋଟେ ଘରକୁ ଆସିବାର ଅଛନ୍ତି ନହେଲେ କି ଗୋଟେ ଘରେ ଅଛନ୍ତି ନହେଲେ କାହାର ବାପା ହଉ ବୋଉ ବୋଉ ଟିକେ ମନ ହେଲା ଗୋଟେ ପିଠା କରିବା ପାଇଁ ମାନେ ବିଭିନ୍ନ ପ୍ରକାର ପିଠା କରିବା ନିଜକୁ ଯେତେ ବି ମାନେ ଆଗ୍ରହ ଥାଏ କରିବା ପାଇଁ ବି ସେତିକି ଖାଇବା ପାଇଁ ସମସ୍ତଙ୍କୁ ଦେଲେ ବି ସମସ୍ତେ ଖୁସି ହେଇଯିବେନି କି। ନାଇଁ ଆମର ଗୋଟେ ଆଜି ପିଠ ପିଠା ହେଇଦେଲା ଖାଇବା ଇଏ ସିଏ ଏମିତି ଗୋଟେ ଥାଏ ସେଥିଲାଗି ପିଠା ତ ସବୁବେଳେ ଦି ଦିନେ ତିନ୍ ଦିନ ନାଇଁ ପିଠା ହେଇ ଦିନୁହେନୁ ଟିକେ କରିଦବା।
ହୁଁ ଆପଣ ସେ- ସେଇ ଚୁନା ରୁଟି କରନ୍ତି ଚୁନା ରୁଟି? ଚୁନା ରେ ଯୋଉ ରୁଟି ହୁଏ।
ହଁ ହଁ ଚୂନା ରୁଟି।
ମାନେ ଡେଲି ଡେଲି ଯୋଉ ଗୋଟେ ଗୋଟେ ଖାଦ୍ୟ ଖାଇକିରି ନିଜକୁ ବି ମାନେ ଇଏ ଲାଗିଯାଇ ତ ସେଇଥିପାଇଁ ମାନେ ଟିକେ କେତେବେଳେ ଚୁନା ରୁଟି ହେଲା କେତେବେଳେ ଚକୁଳି ପିଠା ହେଲା ମାନେ ଖାଇବାକୁ ବି ଭଲ ଲାଗେ ବନେଇବାକୁ ବି ଭଲ ଲାଗେ।
କିନ୍ତୁ ମାନେ ବେଶୀ ଟାଇମ ଲୋକମାନେ ଅଟା ରୁଟି ଟାକୁ ବହୁତ ଭଲ ପାଆନ୍ତି। କିନ୍ତୁ ଆଉ କିଛି କିଛି ଲୋକ ଅଳ୍ପ ଲୋକ ବି ଅଛନ୍ତି ମାନେ ଚୁନା ରୁଟି ଟାକୁ ବହୁତ ଭଲ ଲାଗେ। ତାଙ୍ଗୁ।
ହୁଁ ଚୁନା ରୁଟି ଟା ଏଇ ନରମ ବି ହଉ ରୁଟିନା ମାନେ ଖାଇବାକୁ ବି ଭଲ, ଯେମିତି ଆପଣ ତାକୁ କ୍ଷୀର ଦେଇକରି ବି ଖାଇପାରିବେ, ଆଉ ବ୍ରତ ଓଷା କରିଲେ ବି ଆପଣ ଚୁନା ରୁଟି ଟା ଖାଇପାରିବେ, ଯେମିତି କୁହନ୍ତି ଆମର ଅଟା ରୁଟି ଟା ଗ୍ୟାସରେ ଯୋଉ ପୁଡିକି ସେ ସେଙ୍କା ହଉଚଛି ସେଇଟା ପୋଡା ଖାଆନ୍ତିନି ହୁଁ। ସେମିତି ଆଉ।
ହଁ ବହୁତ ବଢିଆ କଥା।
ବିଭିନ୍ନ ପ୍ର
ଆଉ ଆପଣଙ୍କ ପଟେ ଯୋଉ ସୁଦଶା ବ୍ରତ ହୁଏ ନା? ଯୋଉ ଓଷା କଥା କହିଲେ ସୁଦଶା ବ୍ରତ ଯୋଉ ଗୁରୁବାର ମାର୍ଗଶିର ଗୁରୁବାର, ସେ ସବୁ ସେପଟେ ହଉଛି।
ଆଜ୍ଞା ହଉଛି ଯେ, କିନ୍ତୁ ଅସୁବିଧା ଟା ଏଇଟା ହେଲା ଯେ, ମୁଁ ସୁଦଶା ବ୍ରତ ଏବେ ଯାଏ ଆରମ୍ଭ କରିପାରିନି। ମାନେ ଆମର ଯେତେବେଡେ
ଏବେ ତ ପଡିଥିଲା। ଏଇ ବର୍ଷ ରଜ ପ ଥିଲା କେତେ ଦିନ ପଡିଥିଲା, କରିଦେଲେ
ଆମର ବଂଶରେ, ଜଣେ ଆମର ଜେଠା ଶ୍ୱଶୁର ବୋଲି ସେ ଚାଲି ଯାଇ ଥିଲେ ତ ଆଉ ବର୍ଷକିଆ ନ ଯିବା ପର୍ଯ୍ୟ ନ୍ତ ଭଲ ଶୁଭ କାମ ଟା ଶୁଭ ହବନି, ଆଜ୍ଞା ତାପରେ ପିଲା ବୋଲି ସବୁ ଛୋଟ ଥିଲେ, ମାନେ ଗୋଟେ ହେଇ ସାରିଲା ପରେ ସେତେବେଳେ କୁ ତ ଆଉ କରିହେଲାନି, ଆଉ ଭଲ ନ ପଡିଲେ କୁହନ୍ତି ପ୍ରଥମ ଥର କରିବ ଭଲ ନ ପଡିଲେ କରିପାରିବେନି, ସେଇ ଇଏରେ ଆଉ ହେଇନି?
ଆମର ଏପଟେ ବି ଆମ ଆଜ୍ଞା ଆମ ଘରେ କରୁଛୁ। କିନ୍ତୁ ମେନ୍ ମନ୍ଦିରରେ ଯାଉଛନ୍ତି କିଛି ଲୋକ କରିବା ପାଇଁ, ଯେହେତୁ ଆମର ଘରେ ମାଣ ଗଉଣୀ ବସେଇଥାଉ ଆମର ଗୋଟେ ପରମ୍ପରା ରହିଛି । ବସା ଯାଇଥାଏ ତାହେଲେ ନିହାତି ବି ଲକ୍ଷ୍ମୀ ନାରାୟଣ ମୂର୍ତ୍ତି ସେଇଠି। ସୁଦଶାବ୍ରତ କରିଥାଉ ସେଠି ବୋଉ ଆଉ ମୁଁ ମିଶିକି ଦି ଜଣ କଥା ଯୋଉ ଘରେ କରୁଛୁ। ଆମର ମ ଣ୍ଡା ପିଠା ହେଇଥାଏ, ଯେହେତୁ ତ ନିହା ଲି ମଣ୍ଡା ପିଠା କରାଯିବ। ମାଆଙ୍କର ଯେହେତୁ ଧଳା ଭୋଗ ଥାଏ ବହୁତ ପ୍ରିୟ ସେଥିଲାଗି ମଣ୍ଡାପିଠା ତାଙ୍କର ବହୁତ ପସନ୍ଦ। ସେଥିପାଇଁ ଚୁନାରେ ତ ହେଇଟା କରାଯାଏ। ଆଜ୍ଞା ହଁ ତାପରେ ସେ ପୁରରେ, ମାନେ ଦଶଟା ପୁର ମାନେ ପଶିଥିବ। ଯେମିତି ନଡିଆ ଆଉ ରାଶି ଆଉ ଯେନ୍ତି ଛେନା, ଗୁଡ଼, ଘିଅ ସେ ପୁରା ମାନ ଦଶପୁର, ଦଶପୁର ହେଇକି ସେ ମଣ୍ଡାଟା କରାହେଇଥାଏ। ହଁ ତାପରେ ପୂଜା କରା ଦଶ ପୁର ଦିଆହଇ, କିନ୍ତୁ ସେଦିନ ବି ଦଶ ପ୍ରକାର ଫୁଲ ବି ଲାଗିଥାଏ। ଦଶ ପ୍ରକାର ଫଳ ବି ମାନେ ମାଙ୍କ ପାଖରେ ଯୋଉ ଥାଏ, ଆସ୍ଥାନ ସେ ଆସ୍ଥା ତାଙ୍କ ଆସ୍ଥାନରେ ଦଶ ପ୍ରକାର ଫଳ ବି, ଯେହେତୁ ଯିଏ ଫାଷ୍ଟ ଇଏ କରୁଥିବ। ଟୋଟାଲି ଦଶ ଦଶଟା ହିଁ ଥୋଇବେ, ସବୁଥିରୁ ଦୁବ ପତ୍ର ହେଲା ଦଶଟା। ଆଉ ମାନେ କୋଳି ପତ୍ର ଦଶ ଟା ଏମିତି ଆଉ ହ ଯୋଉ ବ୍ରତ ବି ଦଶଟା ଥୁଆ ହବ। ମାନେ ଯୋଉମାନେ ଫାଷ୍ଟ ଇଏ କରିଥିବେ, ମୁଁ ଯୋଉ ଫାଷ୍ଟ ଇଏ କରିଥିଲି ସେମିତି ହିଁ କରିଥିଲି।
ଆଚ୍ଛା ଆଚ୍ଛା ମୁଁ ଏଇ ସବୁ ଜାଣିନଥିଲି, ଭଲ ହେଲା କେବେ ମୁଁ ଯଦି ଆରମ୍ଭ କରିବି, ତାହେଲେ ମୁଁ ଆଗୁଆ ସବୁ ଏଇଟା ଶୁଣି ରଖ ରଖିଥିଲେ ମନେ ଥିବ ନା। ମ ଠାକୁରଙ୍କର ବିଧି ସବୁ ମାନେ ନିୟମ ନି ଷ୍ଠାରେ କରିଲେ ହିଁ ଠାକୁର ପ୍ରସନ୍ନ ହେବେ। ହୁଁ ଆଜ୍ଞା ଆଜ୍ଞା।
ହଁ। ତାପରେ ସେ ଭୋଗ ବି ସେଇ ପିଠା ଯୋଉ ପିଠା ପୂଜା ହେଇଥିବ। ଘରର ମାନେ ସମସ୍ତେ ଖାଇପାରିବେ। କିନ୍ତୁ ଅନ୍ୟ ଲୋକ ମାନେ ବିବାହିତ ଝିଅ କାହାକୁ ବି ଦିଆହବନି। ବାହାର ଲୋକମାନେ କାଉ କୁକୁର ଏ ଏସବୁକୁ ବି ଦିଆହବନି। ବରଂ ଯାହା ମାନେ କିଛିଟା ଯଦି ବଳି ପରିଲା ନେଇକି ପାଣି ରେ ମାନେ ତାକୁ ଉଭେଇ ଦିଆଯିବ। କିନ୍ତୁ ମାନେ ଆଜ୍ଞା। ଆଉ କାହାକୁ କିନ୍ତୁ ମାନେ ଦିଆ ହୁଏନା ଖାଇବା ପାଇଁ। ଗୋଟେ ଠାକୁ ମାନେ ବିଧି ରହିଛି। ବହିରେ ବି ମାନେ ଲେଖା ହେଇଛି ମାନେ ଠାକୁରାଣୀ ବି ଏଇଟା ମାନେ ବାରଣ କରିଛନ୍ତି ବୋଲି।
ଓହୋ ମାନେ ଏଇଟା ଟିକେ ବେଶୀ ବହୁତି ନିୟମ
ଆଛା ମାାଗଶୀର ମାସ ଟା ବହୁତ ବଢିଆ ଲାଗିଥାଏ। ମାନେ ଗୁରୁବାରର ପୂର୍ବ ଦିନ ରାତିରେ ଯୋଉ ଲିପା ପୋଛା ଦିନ ସାରା କରି ରାତିରେ ଝୋଟି ପୁରା ରାତି ବାରଟା ଗୋଟେ ପର୍ଯ୍ୟନ୍ତ ପକେଇ ରାତି ଦିଟାରୁ ଉଠି ମାଙ୍କ ସେବାରେ ଲାଗି ପଡିଥିବା। ବହୁତ ଆନନ୍ଦ ଲାଗିଥାଏ। ଉ ରାତି ଦିଟାରୁ ଉଠିକି ଗାଧୁଆ ଫାଧୁଆ ସାରି ତାପରେ ଠାକୁରଙ୍କୁ ପୂଜା କରିବା ତ ନିହାତି କମ୍ ସେ କମ୍ ଦି ଘଣ୍ଟା ହିଁ ଯିବ ଆରି। ବହି ପଢିବା ବହୁତ ଖୁ ଥିଲେ ତାପରେ ବହି ପଡିଲା ସହରେ ତାପରେ ଯିବା ରୋଷେଇ ତ ଆପଣ ଜା ଟିକେ ଗୁରୁବାର ଓଷାରେ କେମିତି ସବୁ ରୋଷେଇ ବନା ହୁଏ। ଯାହା ହେଲେ ବାର ତେର ପ୍ରକାର ରରୁ ଅଧିକ ବି ହେଇଯିବ। ହେଲେ କମ ହେଇ ହିଁ ହବନି। ନିହାତି ତ ପିଠା ଉପରେ କାକେରା ପିଠା ଖିରି ପୁରୀ ଆରିସା ଏଇଟା ତ ଚକୁଳି ପିଠା ଏଇ ପାଞ୍ଚ ପ୍ରକାର ପିଠା ନିହାତି ରହିବ ଆଉ ଆଉ ଶାଗ ଭଜି ଜା ଅର୍ନ ଡାଲମା ଆଉ ଠାକୁରଙ୍କର ତ ଫେବେରାଇଟି ଖଟା ହଉଛି ମାନେ ଓଉ ଖଟା ଟା ସେଇଟା ମା ଠାକୁରାଣୀ ଭଲ ପାଇଥାନ୍ତି। ସେଇଟା ବି ନିହାତି ପ୍ରକାର କିନ୍ତୁ ଶାଗ ଭଜା ବହୁତ ଭଲ ଭାବରେ ମାନେ କରିବାକୁ ପଡିଥାଏ। ଯେହେତୁ ମାଙ୍କର ଶାଗ ଭଜା ଟା ଟିକେ ଭଲ ଥାଏ। ସେଥିଲାଗି ଆଉ ଏମିତି ସବୁ କରା ହେଇଥାଏ ଆମର ଏପଟେ।
ଆଛା। ମାନେ ତାହେଲେ ଗୋଟେ ଗୋଟେ ଏମିତି ବି ଅଛି। ପର୍ବପର୍ବାଣି ସବୁ ଚାଲିଛି ମାନେ
ଆଜ୍ଞା।
ଗୋଟେ ପରେ ଗୁ ଆଜ୍ଞା ଆଜ୍ଞା ହଉ ତାହେଲେ ଠିକ ଅଛି। ବର୍ଷା ଆସିଲାଣି ମୋ ଖୁଛି ଆଜ୍ଞା। ହୁଁ।